ହାଲୋ ମ୍ୟାମ୍।
ଆଜ୍ଞା ପ୍ରଣାମ, ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଅ ତୁମେ ଜଗନ୍ନାଥଙ୍କୁ ବହୁତ ମାନ?
ହଁ ଜଗନ୍ନାଥଙ୍କୁ ବହୁତ ମାନେ, ତମେ?
ତେବେ ଯଦି ଭକ୍ତି କରୁଛ, ତାଙ୍କର ତ ଛ-ଛପନ ଭୋଗ ଙ୍କ ନାଁ ବି କହିପାରିବ? ଖୁଅ ଦେଖି--?
ଶୁଭୁଚି
ଆଜ୍ଞା ଆଜ୍ଞା କୁହନ୍ତୁ।
ହାଲୋ
କୁହନ୍ତୁ?
ହଉ ହଉଛି ଶୁଣନ୍ତୁ, ଅଟକାଳ ଅଟକାଳି, ଆମ୍ବୁଲ, ଆରିସା, ଏଣ୍ଡୁରି, କଦମ୍ କମ୍ବ, କାକରା କାନ୍ତି, ହଂସକେଳି, କୋରା, ଖଇର ଚୂଳ, ଖଜା, କ୍ଷୀରି, ଖୁ ଖୁସି ରେସା, କୁରୁମା ଖେଚୁଡ଼ି, ଗଇଁଠା, ଗଜା, କୋଟାଳୀ, ଗୋଟାଳି, ଚକଡ଼ା, ଚକୁଳି, ଚିତଉ, ଛୁଞ୍ଚିପତ୍ର, ଜଗନ୍ନାଥ ରଥବଲ୍ଲଭ, ଛେନାମଣି, ଝିଲି ଡାକୁଆ, ଡାଳିମ୍ବ ଗାଳିମ୍ବ ବା ଦାନ୍ତ ଭଙ୍ଗା ଛେନା ଡାଳିଆ, ତ୍ରିପରି, ଦଉଳା ନାଡ଼ି ପଣା ଶୁଆ, ପଣା, ଅଦା, ଅଦା ପାଚେଡ଼ି ସରା ପାମ୍ପିଡି ପାଳୁଆ କ୍ଷୀରି, ପଖାଳ ପିଠା ହଉଛି ପୋଡ ପିଠା, ସାତ ମାନେ ପିଠା ଭିତରେ ହଉଛି ଆମର ପୋଡ଼ ସାତ ପୁରୀ, କାନ୍ତ, ସୁୁଆର, ମହୁରି, ମହୁବୀର
ତାପରେ ପୁରୀ ସରାପୁରୀ କେ ତେଣି ଖୁଆମଣ୍ଡା ମନୋହରା ମ ମାଣ୍ଡୁଆ ମୋହନ ଭୋଗ ରସାବଳୀ ଲଡୁ ରାଧ ବଲ୍ଲଭ ଲୋହୁଣିଆ ଲକ୍ ଲକ୍ଷ୍ମୀ ବିଳାସ ସରସ୍ଵତୀଆ ହଂସାଭଲଭ
ତମେ ଏତେ କଥା କେମିତି ମନେ ରଖିଲ?
ହ୍ୟାଲୋ।
ତମେ ଏତେ କଥା କେମିତି ମନେ ରଖି ପାରୁଛ
ମନେ ରଖୁଛି ଆଉ ଜଗନ୍ନାଥଙ୍କୁ ଟିକେ ଭକ୍ତି କରେ ତ।
ଇଏ ମୁଁ ବି ଭକ୍ତି କରେ।
କତି କର?
ଆଜ୍ଞା ମ୍ ।
ଜଗନ୍ନାଥଙ୍କୁ କେ ଜଗନ୍ନା ତ କେତେ ଶତକରେ ମାନନ୍ତି ଆପଣ?
ହଁ ମୁଁ ମାନେ ଭଗବାନଙ୍କୁ ବିଶ୍ୱାସ କରେ।
ବିଶ୍ୱାସ କର ଆପଣ ଦେଖିବା କହିଲେ ତାଙ୍କର କିଛିଟା ନାଁ କହିଲେ ଅନ୍ୟାନ ନାଁ
ଜଗନ୍ନାଥଙ୍କର?
ହଁ।
ହ ଫାଷ୍ଟ ପ୍ରଥମେ ଜଗନ୍ନାଥ ଦାରୁ ବ୍ରହ୍ମ ଚକାଡୋଳା କାଳିଆ ପୁରୁଷୋତ୍ତମ ପରମେଶ୍ଵର ଜଗମନ ମୋହନ ବଳଭଦ୍ର ପଦ୍ମନାଭ ଦୟାନିଧି କୃଷ୍ଣ ଗୋବିନ୍ଦ ଜନାର୍ଦ୍ଦନ କେଶବ ମାଧବ ବଳରା ହମ ଚତୁର୍ଭୁଜ ଜଗଦୀଶ ଗୋପାଳ ମଧୁସୂଦନ ନୀଳମାଧବ, ଦୀନବନ୍ଧୁ, ଅ ଦେବାଜି ଦେବ, ଜଗତ ପତି, ଲଷ୍ମୀ କାନ୍ତ, ବୈକୁଣ୍ଠନାଥ, ବିଶ୍ୱ ନା ଥ ଶ୍ରୀପତି, ପୀତବାସ, ଗରୁଡ଼ା ଧ୍ୱଜ, ଚକ୍ର ପାଣି, ବନ ନମାଳି, ମୁରାରୀ, ଅଜୟ, ଗଦାଧର, ପୁରୁଷ, ନାରାୟଣ। ହରି, ସଚିଦାନନ୍ଦ, ପରମ ବ୍ରହ୍ମ, ସର୍ବେଶ୍ୱର, । ଜଗଦ୍ ଗୁରୁ ଦେବ ଏତିକି ମନେ ରଖିଛି ଆଉ
ଆଉ କହିପାରିବେ ଜଗନ୍ନାଥ ତମେ ତ ବହୁତ ମନେ ର ବହୁତ ମନେ ରଖିଥାଅ ଜଗନ୍ନାଥଙ୍କର ତାନେ କେତୋଟି ନାମ ଅଛି କହିଲ?
ଶହେ ଆଠଟି ନାମ ପ୍ରଭୁ ଜଗନ୍ନାଥଙ୍କର ଅଛି।
ଶହେ ଏକ।
ହେଇଥିବ ତାହେଲେ ମୁଁ ମୁଁ ଟିକେ ମନେ ରଖିନି ମୁଁ ମୁଁ ଭାବୁଛି ଶହେ ଆଠେ ବୋଲି।
ଆଉ ଆପଣ ଗାଧେଇ ହୋଇକି ସା ସାରିକି ମୃତ୍ୟୁଞ୍ଜୟ ମନ୍ତ୍ର ହରିକା ପଢ଼ନ୍ତି ନା ହନୁମାନ ଚାଳିଶା ପଢ଼ନ୍ତି ନା
ନା ମୁଁ ପଢେ ନାହିଁ ମୃତ୍ୟୁଞ୍ଜୟ ମନ୍ତ୍ର।
ମୁଁ ଡେଲି ଗାଧେଇ ସାରିକି ମୁଁ ଗାଧେଇ ସାରି ଡେଲି ହନୁମାନ ଚାଳିଶା ଟା ଶହେ ଆଠ ମୃତ୍ୟୁଞ୍ଜୟ ମନ୍ତ୍ର ମୁଁ ପଢ଼େ। ସବୁବେଳେ ଆମ ଶରୀ ଶରୀର ସୁସ୍ଥ ରହି ବ ଆଉ ନେଗେଟିଭ ଏନର୍ଜି ମାନେ ଆମର ଯୋଉ ଉ ନେଗେଟିଭ ଏଇ ଦୁଇଟି ଗତିରୁ ଦୂରେଇ ରହିବା ଆମେ।
ତୁମେ ତ ବ ବହୁତ ଠାକୁରଙ୍କ ଭକ୍ତ।
ହଁ ସେଇଭଳିଆ ଆଉ ଟିକେ ଟିକେ ଆଉ। ତାଙ୍କ ବିନା ତ ଦୁନିଆ ଅ ଅଧୁରା ଆଉ। ଆଉ ତମେ ଓଡିଶା ଆମର କଣ ପାଇଁ ପ୍ରସିଦ୍ଧ କହିପାରିବ?
ନିଶ୍ଚିତ ଓଡ଼ିଶାରେ ମୁଁ ଯେହେତୁ ବାସ କରୁଛି ଓଡ଼ିଶାର ପାଣି ପବନ ହଉଛି ଓଡ଼ିଶା ତମେ ପ୍ରସିଦ୍ଧ ନିଶ୍ଚୟ କହିପାରିବି କା ଓଡ଼ିଶା ପ୍ରଥମ ପ୍ରସିଦ୍ଧ ପ୍ରଭୁ ଜଗନ୍ ଜଗନ୍ନାଥଙ୍କ ମନ୍ଦିର ଆମର ମନ୍ଦିର କହିବାକୁ ଗଲେ ଆହୁରି କୋଣାର୍କ ଟେମ୍ ମାନେ ମନ୍ଦିର ତାର ଯୋଉ ପଥର କଳା ପ୍ରାଚୀନ ସୁଜିନ୍ ବହୁତ ପାଇଁ ପ୍ରସିଦ୍ଧ ଆମର ରହିଲା ଚିଲିକା ହ୍ରଦ ଏସିଆର ବଡ଼ ଲୁଣିଆ ପାଣି ନା ହ୍ରଦ ମଧ୍ୟରୁ ଗୋଟିଏ ଏବଂ ପ ବହୁତ ସେଠି ବା ଷ କରନ୍ତି ତାପରେ କହିବାକୁ ଓଡ଼ିଶାର ନୃତ୍ୟ ସଂସ୍କୃତି ଯେମିତିକି ଓଡ଼ିଶୀ କଳା ହତ୍ ସ୍ତି ଶିଳ୍ପ ସେରେବି ମଧ୍ୟ ଓଡ଼ିଶା ପ୍ରସିଦ୍ଧ ଆଉ ଓଡ଼ିଶା ପ୍ରାକୃତିକ ସମ୍ପଦର ବଦ୍ ତା ଘର ଯେମିତି ଲୁହା, କୋଇଲା ବର୍ଷ ଇତ୍ଯାଦି
ଆ ଆମର କହିପାରିବେ ଓଡ଼ିଶାରେ ଓ ଯାଜପୁର ଜିଲ୍ଲାର ହଁ ହସ୍ତତନ୍ତ ପାଇଁ କୋଉ ଗ୍ରାମଟି ପ୍ରସିଦ୍ଧ।
ନିଶ୍ଚିତ ଓଡ଼ିଶାରେ ଯାଜପୁରରେ ହସ୍ତଜନ୍ତ୍ର ପାଇଁ ଆମର ଗୋପାଳପୁରୁ ବହୁତୁ ପ୍ରସିଦ୍ଧ ଆଉ ସୁକିନ୍ଦା ପାଖରେ ସେଠି ବି କିଛି ହସ୍ତଯନ୍ତ କାମ ହଉଛି।
ଆପଣ ତାହେଲେ ଜାଣିଛନ୍ତି ଆଉ।
ଆଉ ଉ
ଆଉ ଓଡିଶା ବି ଆମର ଓଡିଶା ଆମର ଆଉ ଗୋଟେ କାରଣ, ମାନେ ହଉଛି ଆମର କୁହାଯାଏ ମନ୍ଦିର ।ଉ କଣ କୁହାଯାଏ ।ଗୋଟେ ମି
ମନ୍ଦିର ମାଳିନୀ ସହର। ସେଟା ଆମର ଭୁବନେଶ୍ଵରରେ କୁ କୁହାଯାଏ। ଆଉ ଓଡ଼ିଶାର, ଭୌଗୋଳିକ ସ୍ଥାନ ବି, ବହୁତ ଭଲ ଚାଷ କରିବା ପାଇଁ, ବହୁତ ଉପକୃତ, ମାନେ ଇଏ ଯେହେତୁ, ଭାରତର ପୂର୍ବ ଉପକୂଳରେ ଅବସ୍ଥିତ। ଅ ତାର ସ ସଂଗ୍ନ ବଙ୍ଗୋପସାଗର କୁ, ଲାଗିଛି। ଆଉ, ଉତ୍ତରରେ ଫେରେ, ଆମର ଝାଡଖଣ୍ଡ ଆଉ, ମୁଖ୍ୟତଃ ନଦୀ ବ୍ରାହ୍ମଣୀ, ମହାନଦୀ, ବୈତରଣୀ, ଋଷୁକୁଲ୍ୟା।
ପୁରୀ ପାଖରେ ଯୋଉ, ସମୁଦ୍ରଟ ଅଛି ।ସମୁଦ୍ରର ନାଁ କଣ?
ବଙ୍ଗୋପସାଗର। ଆଉ, ଓଡିଶାରେ ମଧ୍ୟ ଶିମିଳିପାଳ ଜାତୀୟ ଉଦ୍ୟାନ ଅ, ଅଛି।
ନନ୍ଦନକାନନ ଅଛି ।ଓଡିଶାରେ ନନ୍ଦନକାନନ ବି ଅଛି।
ହଁ ।ନନ୍ଦନକନ୍ଦନ ଅଛି କିନ୍ତୁ, ଯେହେତୁ ଶିମିଳିପାଳ ବାଘ ବୁତ
ଶିମିଳିପାଳ, ଚନ୍ଦକା ଆମର ହାତୀ ପାଇଁ।
ତୁମେ କେବେ ଶିମିଳିପାଳ ବୁଲିବାକୁ ଯାଇଛ କି?
ମୁଁ ଶିମିଳି ପାଳ ତ କେବେ ଯାଇନି ଚନ୍ଦକା ଯାଇଛି।
ତୁମେ ଜାଣିଛ କି ଆମ ଘର ବା-ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ମଧ୍ୟ। ବ୍ରାହ୍ମଣୀ ନଦୀ ଗୋଟେ ଏମିତି ନଦୀ ଦୁଇଟି ନଦୀର ମି-ମିଳନରେ ଗଠିତ। ତ।
ଗୋଟେ ହଉଛି ଖରସ୍ରୋତା ଗୋଟେ ହଉଛି।
ନୋ ନୋ ନାଇଁ ନାଇଁ ନାଇଁ ସେଠି ଦେ ସେଟା ତାର ତ ନଦୀ ଦୁଇଟି ନଦୀ ହେଲା ଆମର ବ୍ୟାସ। ହୁଁ। ବା ମନେ ପଡୁନି ବଟ ବେଦ ବ୍ୟାସ ନିକଟରେ ଦୁଇଟି। କୋଏଲ ଆଉ ସ ଖ ନାମକ ନଦୀ ମିଳନ ହେଇକି ବେଦବ୍ୟାସ ପାଖେରେ ବ୍ରାହ୍ମଣୀ ଉତ୍ପନ୍ନ ହେଇଛି ସୁନ୍ଦରଗଡ଼ ଜିଲ୍ଲାରେ।
ଓହୋ।
ଖରସ୍ରୋତା ହେଉଛି ତାର, ମାନେ ସା ଶାଖା ନଦୀ, ବ୍ରାହ୍ମଣୀରୁ ମାନେ ବାହାରିଛି ଯେଉଁ ନଦୀ, ସେଇଟା ହେଲା।
ଏ ଖରସ୍ରୋତ।
ଆଜ୍ଞା। ହୁଁ ଆଉ ଆମର ତ ଓଡିଶାରେ ବି ମହାନଦୀ ପୁରା। ଅ ବହୁତ ବିସ୍ତୃତ ସବୁଠାରୁ। ମହାନଦୀ ତମେ କେବେ ଏ ବୁଡ ଦେଇଛ କି ନାଇଁ?
ନାଇଁ ମୁଁ ବୁଡ ଦେଇନି ମତେ ପାଣିିକି ଡର ଲାଗେ ବୋଲି ମୁଁ ସେଥିଲାଗି। କୋଉ ପାଣି ରେ ବି ଆଜି ପର୍ଯ୍ୟନ୍ତ ଦେଇନି କେବଳ ନରେନ୍ଦ୍ର ପୋଖରୀରେ ବୁଡ ଦେଇଛି।
ନରେନ୍ଦ୍ର ପୋଖରୀ ତ ତମେ ଗାଧେଇଛ ତା ପାଣି କେତେ ଥଣ୍ଡା ନା ମାନେ। କଣ କେମିତି? ନା ଅପରିଷ୍କାର ନା ପରିଷ୍କାର।
ପରିଷ୍କାର।
ନରେନ୍ଦ୍ର ପୋଖରୀ ଟା କେଉଁ ଜିଲ୍ଲାରେ ଅଛି?
ଆମର ପୁରୀ।
ତୁମେ କେତେ ଥର ଭଳିଆ ସେଠି ମାନେ ଗାଧେଇଛ?
ସେଟି ମୁଁ ତଥା ପି ତିନି ଚାରି ଥର ଗାଧେଇଛି ରଥଯାତ୍ରା ଟାଇମ ରେ ଥରେ ଗାଧେଇଛି।
ଆଉ ତୁମେ ତ କୋଉ କୋଉ ଜିଲ୍ଲାରୁ ତୁମେ ଯୋଉ କହୁ ଚ।
ମୁଁ କହୁଛି ଯାଜପୁର ଜିଲ୍ଲା।
ହ ଯାଜପୁର ଲା ଜିଲ୍ଲାରେ ସେଠି ତମର କଣ ଅଛି ଯାଜପୁର ଜିଲ୍ଲାରେ ମାନେ ଯେହେତୁ ଜଣେ ଆସ ଥିବେ। ପର୍ଯ୍ୟଟକ କଣ ଯାଜପୁର ଜିଲ୍ଲାରେ ତାଙ୍କୁ ଦେଖିବାକୁ ଭଲ ଲାଗିବ ଯାଜପୁର ଜିଲ୍ଲାରେ କଣ?
ଯାଜପୁରରେ ଅଛି ଆମର ଅଶୋକ ଝର ମା ପ୍ରଥମ ତ କହିବାକୁ ଗଲେ ଆମର ମା ବିରଜା ଅଛନ୍ତି। ସବୁଠାରୁ। ତାପରେ ଆମର ହଉଚି ଅଶୋକ ଝର। ତାପରେ ଆମର ଉଁ। ଆମର ଯାଜପୁରରେ କଳିଙ୍ଗ ନଗର ଜାଣିଥିବେ ଷ୍ଟିଲ୍ ପ୍ଲାଣ୍ଟ।
ଆଜ୍ଞା ଆଜ୍ଞା।
କଳିଙ୍ଗନଗରରେ ତାପରେ ଆମର ହଉଛି ଏପଟରେ କହିବାକୁ ଗଲେ ଆମ ର ଯଉ ଗୋପାଳପୁର ହ ହ ହସ୍ତତନ୍ତ ହୁଏ ସେଠି ବି ଲୋକ ଆସିକି ଦେଖିପାରିବେ ବୁଲିକି। ତାପରେ ଆମର ବୈତରଣୀ ନଦୀ ଅଛି ବ୍ରାହ୍ମଣୀ ନଦୀ ଅଛି ସେଠିବି ବୁଲି ପାରିବେ। ଆଉ ଆମର ଗଡମଧୁପୁର ଅଛି ବୁଲି ପାରିବେ ସେଠି। ଗଣମତଧୁପୁର ପାଖରେ ମୁନିଆ ମଠ ଅଛି ବୁଲି ପାରିବେ। ବହୁତ କିଛି ଅଛି। ଯାଜପୁରରେ ଅଛି ଯୋଉଟା ବି ଆମକୁ ବି କିଛିଟା ଛୋଟ ମହାବିନାୟକ ଚଣ୍ଡୀ ମନ୍ଦିର ଚଣ୍ଡୀ ଖୋଲରେ।
ଆଜ୍ଞା ତମେ ମହାବିନାୟକ କେବେ ଯାଇଛ କି ନାଇଁ? ମହାବିନାୟକ ମନ୍ଦିର। କେମିତି ଲାଗେ ସେଇ ଜାଗା ଟା ସେ ଭୌଗୋଳିକ ସ୍ଥାନ ଟା।
ବହୁତ ବଢିଆ ଲାଗେ। ଯୋଉଠି ତ ମନ୍ଦିର ଅଛି ସେଠି ଶାନ୍ତି ଲାଗିବଇଁ
ବହୁତ ଭଲ ଲାଗେ ନାଇଁ ମହାବିନାୟକ ସେଠି କଣ ତୁମେ ଗୋଟେ ଗୋଟେ ପଶୁ ଦେଖିବାକୁ ପାଇବ ଜାଣିଛ କି ତା ନା କହିପାରିବ ଗୋଟେ ପଶୁ ମାନେ ବହୁତ ଅ ଅଛନ୍ତି ସେିଠି।
ମାଙ୍କଡ଼।
ହଁ ମାଙ୍କଡ଼ ସେଠି ମାଙ୍କଡ ଏତେ ମାତ୍ରାରେ ତୁମେ କୌଣସି ବି କାମ କରିପାରିବନି ଏତେ ମାନେ ଦୁଷ୍ଟ।
ସେଠି ମାଙ୍କଡ ମାନେ ତ ତାଙ୍କ ଏରିଆ ଆଉ ସିଏ ତା ରାଜୁତି କରିବେନି ଆଉ କିଏ କରିବ।
ଆଜ୍ଞା ସେ ମାଙ୍କଡକୁ ବି ଦେଖିବା ପାଇଁ ବହୁତ ଆଡୁ ବହୁତ ଲୋକ ଲୋକ ଆସନ୍ତି ଯେହେତୁ ସେଠି ମାଙ୍କଡଙ୍କ ଗନ୍ତାଘର କହିବାକୁ ଗଲେ ଭୁଲ ହବନି।
ହଁ,